ହାଲୋ।
ହଁ।
ହାଲୋ।
ହଁ ହ୍ୟାଲୋ।
ହଁ।
ହଁ ହାଁ ମାରୁଛ କାଇଁ।
କଁ କହିଲ।
କଣ।
କଁ ହେଲା।
କଣ।
କଣ କହୁଛୁ?
ଶୁଭୁନି ତ।
ହାଲୋ।
ହଁ।
ହାଲୋ ସୁଭିଲା।
ହାଲୋ ହଁ।
ହଁ ହଁ।
ତ ତେ ତେ ଶୁଭିଗଲା କୀ।
ହଁ ହଁ।
ହଁ।
କଣ କରୁଛନ୍ତି।
ଏଇ ବସିଚି।
ହାଲୋ।
ହଁ ହାଲୋ ଶୁଭୁନି କି ତତେ।
ହଁ।
ହଁ ତ।
ହାଲୋ।
ହଁ।
ହୁଁ କଣ କରୁଛ?
ଏଇ ଘର ସଫା କରୁଛି, ତମେ କଣ କରୁଛ?
ରୋଷେଇ।
କଣ ରୋଷେଇ କରୁଛ ଆଜି?
ଭଜା।
କଣ? ଟିକେ ଚୁପ ହବ‌।
ଏ ଆଳ ଆଉ ଭେଣ୍ଡି ଆଉ ହଁ।
ଆଳୁ ଭେଣ୍ଡି ଭଜା।
ହଁ।
ଆଉ କଣ ଭାତ ଲାଗନ୍ତି?
କଅଁ ଖାଇବୁ?
ମୁଁ କହିଲି ଭାତ ନା ରୁଟି?
ଭାତ। ପଖାଳ ଭାତକୁ ଆଉ ଭଜା।
ବର୍ଷା ହଉଚି ତମ ଆଡ଼େ?
ହଁ।
କଣ?
ମୁଁ କହିଲି ବହୁତ ଜୋର ବର୍ଷା ହଉଛି ନା ଟିକେ ଟିକେ?
ହଁ ଟିକେ ଛାଡ଼ିଯାଇଚି ଟିକେ।
ଘରେ ବି ବର୍ଷା ହଉଚି। ହଁ ଜୋରେ ବର୍ଷା ହଉଛି ପା।
ହଁ ହଁ।
ହୁଁ। ଏଇ କଣ, ସାଙ୍ଗମାନେ ତ
ଆଉ
ମୁଁ କହିଲି ଗପିଥିଲା?
ରୋଷେଇ ସରିଲାଣି।
ମୁଁ ରୋଷେଇ
ହଁ।
ରୋଷେଇ ସରିନି, ରୋଷେଇ ଆଉ ଆଳୁ ଝୋଳ କରିସାଇଲେଣି ଆଉ ଯୋଉ ଭେଣ୍ଡି ଗୁଡ଼ା ଘରକୁ ଯାଇଥିଲି କୁରୁମ ହେଇଯାଇଥିଲା ଚିପ୍ସ କରିଦେଇଛି ଏଇରା କଞ୍ଚା
କଣ ଶୁଭୁନି ତ?
ଆଉ ସୋୟବିନି। କି ହ୍ୟାଲୋ ଶୁଭିଲା?
ହଁ।
ହଁ ଆଉ ସୋୟାବିନି ଚିଲ୍ଲି କରଛି।
ହଁ।
ହାଲୋ ତମର ଭାତ ହେଇ ସାଇଲାଣି
ହଁ ଆମର ଭାତ ହଁ।
କଣ ଶୁଭିଲାନି?
ଗରମ ଭାତ
ଦେ ଗରମ ଭାତ
ହଁ।
ଆଉ
ଓହୋ। ହାଲୋ। ଆଉ କଣ?
ହଁ।
ଆଉ କାଲି କୁଆଡେ ଯାଇଥିଲୁ ବୁଲିଆକୁ? ଏଇ ଯୋଉ ମାର୍କେଟ ନା କଣ?
ମୀନା ବଜାର।
କୋଉଠି ହେଇଚି?
ହଁ।
କୋଉଠି?
ଏଇଠି ପାଖେରେ।
କଣ କଣ ସବୁ ପଡିଚି?
ହଁ ସବୁଦିନ
କଣ କରୁଚି?
ହଁ
ହଁ।
ହଁ ବଧୁ
ଏଠି
ହୁଁ।
ଅଳ୍ପରେ ମିଳି
ହାଲୋ।
ହଁ।
ହାଲୋ।
ହାଲୋ।
ହଁ କଣ କଉଚି? ହଁ ହାଲୋ ଶୁବିଲା?
ହଁ ଦଶଟଙ୍କା ଯୋଉ କ୍ଲିପ ହେରିକା। କ୍ଲିପ୍ ଟିକିଲି ହେରିକା ଯୋଉ ହରେକମାଲ ପଡେନି ସେଇରାକ।
ଉଁ ହୁଁ କଣ ଆଣିବ?
କିଛି ନାହିଁ ଖାଲି ଥାଳି ଗୋଟେ ଆଉ ଖାଇକି ଆଇଲୁ ଆଉ।
ଖାଇଆ ଜିନିଷ
ସେଇ ଯୋଉ କଟଲେଟ, ମନଚୁରିଆନ, ମଥୁରା କେକେ ଆଉ
ହୁଁ
ଯୋଉ ଲଙ୍କା ଚପ ଆଉ ଆଉ ନନଭେଜ ର ଚିକେନ ପକଡା ରୋଲ।
ଲସି କିଣିଲା।
କଣ?
ହଁ।
ହୁଁ।
ଆଉ କିଛି ବନେଇବି ନା ଆଁ।
ଶୁବୁନି ତ
କୋଉଥିରେ ଗଲ?
ଅଟୋରେ।
ଉପରେ କି?
ହଁ। ରାଣ କହିଯାଇଥାନ୍ତା କଣ ହେଲା ହୁଁ। ହୁଁ ହୁଁ ହୁଁ କଣ ସବୁ ସେ ଯୋଉ ମାର୍କେଟ ଟା ନୁହେଁ ସେଇଠି ଥିଲା।
ବୋତଲରେ
ଆଁ।
ବର୍ଷା ଜଳେ କି
ହଁ।
ହଉ ହଉ। । ।
କଣ ଶୁଭୁନି?
ତୁମେ ଆଜି କାଲି କୋଉ ଯାତ୍ରା ଅଛି କି?
ଆଜି ଟା ଦିନ
ଆଉ।
ଜାନ୍ତିନି ସେ ଯୋଉ ଇଏ ଆଉ। ଦୁର୍ଗା ପୂଜା ଦୁର୍ଗା ପୂଜା। ଦୁର୍ଗା ପୂଜା ହଉଚିବା ଏଠି। ।
ଗୁଦାମୁଜଳ ପଡିଥିଲା।
ଦୁର୍ଗା ପୂଜା ପଢିବୁ ଆଉ ଏ ଯୋଉ ବଣ୍ଡ ଯାତ୍ରାଟା ହଉଛି।
ଓହୋ ଠିକ।
ପାଞ୍ଚ ଦିନ ହଉଛି ସେ ଯାତ୍ରା ଟା।
କେତେ ଦିନି?
ପାଞ୍ଚ ଦିନି ଝାରସୁଗୁଡାରେ ବଡଯାତ୍ରା।
। ଓ ମରୁ ତଳୁ।
ହଁ ଯଉ ନୂଆ ଔଉଟା ଏଇ ନୂଆ ବର୍ଷ ବେଲୁକୁ ଆଁ।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
ହଁ ପାଞ୍ଚ ଦିନ ହବ ଜାନୁଆରୀ ଏଇ କହିବ ମୁ ଜାନୁଆରୀ ପାଞ୍ଚ ରହିବି।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
ଓହୋ।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
କ ହେଳା?
ହଁ ପରୀକ୍ଷା କେତେ ପରୀକ୍ଷା?
ସେମ୍ପଟେବର ମାସରେ।
। ମୁଁ କହିଲି ଆହୁଛି ଦି ମାସ କରୁଛି ଏତେ ଲେଟ୍ କର। କହିଲି ଏତେ ଲେଟ୍ କଣ?
ହଁ ହବ ନା ମତରେ ଫର୍ମ ଫିଲପ୍ ହବ ତାପରେ ଯାଇକି ପରୀକ୍ଷା ହବ ଆଉ।
ଓହୋ ଫର୍ମ ଫିଲ୍ ଫି କେବେ ନେବେ ନାଇ?
ହଁ ନେବେ ନେବେ।
ଏବେ।
ଅଗଷ୍ଟ ମାସିଆ।
ଏ ହ୍ୟାଲୋ।
ହଁ।
ମୁ କହିଲି ଫର୍ମ ଫିଲପ୍ ଫ୍ରି କେତେ ଟଙ୍କା?
ସେତିକି ଟଙ୍କ।
ହଜାରେ।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
କେତେ ଟଙ୍କା କଣ୍ଟିନ୍ୟ ନଲେ?
ହୁଁ ହଉ ତାହେଲେ ମୁଁ ରଖୁଛି ପରମ ମଣିଆ।
ହଉ।